ହଁ।
ଭାଇ ପ୍ରଣାମ, କେମିତି ଅଛନ୍ତି?
ବହୁତ ଭଲ ଅଛି, ତମେ କେମିତି ଅଛ?
ଓ ମୁଁ ବି ବହୁତ ଭଲ ଅଛି।
ବହୁତ ଭଲ ଅଛ, ଆଉ କଣ ଖାଇଥିଲ ଆଜି ଗାଧୁଆ ବେଳେ?
ମୁଁ ଆଜି ଗାଧୁଆ ବଳେ ଭାତ, ଡାଲି, ପୋଟଳ ତରକାରୀ ଆଉ ମେ
ଉଁ ଉଁ ଓହୋ ମିକ୍ସଚର?
ହୁଁ।
ମୁଁ ଆଜି ଖାଇଥିଲି ଭାତ, ଡାଲି ଆଳୁ ଭର୍ତ୍ତା ଆଉ ଖଟା।
ବଢିଆ ଆଉ।
ମାମୁନି। ହଁ କୁହନ୍ତୁ।
ଏବେ କଣ କରୁଚନ୍ତି?
ଏବେ ଏବେ ମୁଁ ବସଚି ବସଚି ଆମେ ଏଇଠି ସବୁ ପାଞ୍ଚ ଛଅ ଜଣ ବସିଚୁ ଆଉ କଥା ହଉଚୁ ସବୁ ଆଉ ତମେ କଣ ସବୁ ବର୍ଷା ଫର୍ଷା ଛାିଡିଲାଣି ନା କମୁଚି କମିଚି?
ନା ଏଇ ବର୍ଷା ଛାଡୁନି ଆମେ ବାହାରିଥିଲୁ ଟିକେ ସନ୍ଧ୍ୟା ବେଳେ କୁଆଡେ ଯିବୁ ବୋଲି ଏଇଠି ପାଖେ ରେ ବଟ୍ ବର୍ଷା ତ ଛାଡୁନି -
ତମେ ଯିବ ବୁଲିବାକୁ କୁଆଡେ ବଜାର?
ଏ ବର୍ଷା ତ ହଉଚି ବର୍ଷା ତ ଛାଡୁନି କୁଆଡେ ଯିବୁ ଆମେ
ଅ ହ ବର୍ଷା ଛାଡିନି ତମ ସିଆଡେ ଆମ ସିଆଡେ ଛାଡିଲାଣି ଏଇଁତି ହଉଚି - ତ କୁଆଡେ ଯିବେ ବୋଲି ଭାବିଚନ୍ତି?
କୋଉଠି ଏମିତି ନୁହ ମାର୍କେଟରେ ଯାଇକି ବୁଲି ଆସିକି ଟିକେ ବଜାରେ କଣ ଟିକେ ଏମିତି ବୁଲାବୁଲି କରିକି ଆସିବି ଆଉ
ଆଚ୍ଛା ଆଛା ଭଲ ଆଉ ସବୁ କଣ ଘରେ ସ ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ସମସ୍ତେ କିଛି ନାଇଁ ଏଇ ସମୟରେ ଶୋଇଥିବେ ସମସ୍ତେ ଆଉ ଦିଦି ବି ଏଠି ଶୋଇଚନ୍ତି, ହଁ, ଆଜ୍ଞା।
ଆଛା ସବୁ ଖାଇକି ଶୋଇ ଶୋଇଲେଣି?
ଆଜ୍ଞା ଖାଇ ପିଇକି ଶୋଇଲେଣି ସମସ୍ତେ।
ହଁ ହଁ ଭଲ। ଆଉ ସବୁ କଣ ଆ ସବୁ କୁଆଡେ ଆଜି କଣ ଚାରଟା ବେଳକୁ କୁଆଡେ ଯିବା ଯିବି ରଖିଚନ୍ତି?
ଶୁଣା ଯାଉନି ଆପଣଙ୍କ ବୟସ ଏପଟ ସେପଟ ହଉଚି।
ଚୁବିଲା?
ହଁ ହଁ ଶୁବିଲା।
ହଁ ଯୋଉ ତମେ ଆଜି ଚାରଟା ବେଳକୁ ରଖିଛନ୍ତି କୁଆଡେ ଯିବା ଯିବି?
ନା ସେମିତି କିଛି ନାହିଁ କୁଆଡେ ଯିବା ପାଇଁ। ଯଦି ଇଛା ହବ ତ ସାଙ୍ଗେ ସାଙ୍ଗେ ବାହାରିକି ଯିବୁ ଯଦି ଇଚ୍ଛା ନହେଲା ବର୍ଷା ପକେଇଲେ ଘରେ ରହିବୁ ଆଉ।
ହଁ। ଆଉ ତମ କଣ ସବୁ ଆଜିର ବର୍ଷ ର ଅନୁଭୂତି କଣ ଟିକେ କୁହନ୍ତୁ କଣ କେମିତି ଆଜି? ବର୍ଷା ହେଲା ନହେଲା।
ଆଜି ମତେ ଭଲ ଲାଗିଲାନି କାହିଁକି ନା ମୁଁ କଲେଜରୁ ଆସିଲା ବେଳେ ଟି କେ ଅ ଓଦା ହେଇଗଲି ସେଥିପାଇଁ ଟିକେ ଭଲ ଲାଗିଲାନି ଆଉ ନହେଲେ ହଁ ପା।
ଆଚ୍ଛା ତା ଥଣ୍ଡା ଧରିଛି ଆଉ ତମେ ତିକେ ଔଷଧ ଖାଇଲେନି।
ନିହାତି ନିହାତି ଔଷଧ ଖାଇବି ମତେ ଔଷଧ ଖାଇବା ପାଇଁ ଭଲ ଲାଗେନି ମୁଁ ଔଷଧ ଖାଏନି। ତ ଆପଣ ଯେତେବେଳେ କହିଲେ ମୁଁ ନିଶ୍ଚୟ ଖାଇବି।
ଖାଇବେନି ହାଁ।
ମତେ ଔଷଧ ଔଷଧ ଖାଏନି।
ହୁଁ ଖାଇବେ ନା ଦେହ ପା ଯୋଉ ଖରାପ ହବ ଅସୁସ୍ଥ ହବ ତମେ ତାକୁ କିଣି ପୁଣି ବେଶୀ ହେଲେ ଟିକେ ମେଡିକାଲ ଯା ଏଠିକ ଯା ବୁଝିଲେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁ ଔଷଧ ଖାଇବି।
ଆଉ ସବୁ ତମେ ସବୁ କୁଆଡେ ସବୁ ଆ ସାଙ୍ଗସାଥି କେହି ଫୋନ କରିନାନ୍ତି ବର୍ଷା ପାଗରେ।
ହଁ ଫୋନ କରିଥିଲେ ହେଲେ ଅ ମତେ ଟିକେ ଏତେ କଥା ହବା ପାଇଁ ଭଲ ଲାଗିଲି ସାଙ୍ଗ ପିଲାଙ୍କ ସହିତ ଏମିତି ଏ ଅଯଥାରେ କଥା ହେବା ପାଇଁ ଯଦି କୌଣସି ଜରୁରୀ କାମ ଥାଏ ତ ମୁଁ ତାଙ୍କୁ କଲ୍ କରେ। ନହେଲେ ଏମିତି ଅଯଥା କଥା ହେବା ପାଇଁ ମୁଁ ତାଙ୍କ ଫୋନ ଉଠାଏନି।
ହଁ। ଆମ ସାଙ୍ଗରେ ଆମ ସାଙ୍ଗରେ ଯୋଉ କଥା ହୋଉଚନ୍ତି ବିରକ୍ତ ଲାଗୁନି ତ।
ନାଇଁ ନାଇଁ ବିରକ୍ତ ଲାଗୁନି।
ଆଉ ଆମ ସାଙ୍ଗେ କଥା ହଉଚ କାଲି ବିରକ୍ତ ଲାଗୁ ତ ସାଙ୍ଗସାଥି ସହିତ କଥା ହବା ଭଲ ଲାଗୁନି ଆମ ସାଙ୍ଗ କ କଥା ହବାକୁ ମୁଁ ସେଥିପାଇଁ ପଚାରିଥିଲି ଆଗରୁ ଏ ଯେଉ କଣ ସବୁ ଏମିତି। ଆଉ ଆମ ଆଡେ ଦେଖେଇଲାଣି କି ଯ ଖରା ପକେଇଲାଣି ତମ ଆଡେ ଖରା ଦେଖେଇଲାଣି ନା ନାଇଁ।
ଆମ ଆଡେ ବର୍ଷା ହିଁ ହଉଚି ଲଗାତାର କଣ ବର୍ଷା ଲାଗି ରହିଚି ସକାଳ ଠାରୁ ତମେ ମାନେ ଗୋଟିଏ ଏ ମିନିଟ୍ ବି ଛାଡୁନି।
ଓହୋ ମାନେ ଯି ଝରି ଲଗେଇଛି ତଥାବି ବି ଲଘୁଚାପ ହେଇଚି ନା ବର୍ଷା ଛାଡିଆର ସମ୍ଭାବନା ନାହିଁ। ମତେ ଯେତିକି ଲାଗୁଚି।
ହଁ ଲଘୁଚାପ ତ ଆଜି ଲଘୁଚାପ ଲଘୁଚାପ ର ଆଜି ଶେଷ ଦିନ। ଚାରି ତାରିକ୍ ଯାଏ ଲଘୁଚାପ ଥିଲା।
ହଁ।
ହଁ।
ଆଁ ଆଚ୍ଛା ଆଚ୍ଛା ଆଉ ସବୁ କଣ ସବୁ ମାନେ ନୂଆ ଖବର କଣ ସବୁ କଲେଜ ସବୁ ଯାଇଥିଲ। କଣ ସବୁ ସେଠି ହେଲା କଣ ନାଇଁ। ହୁଁ ଆଉ କୁଆଡେ ବାହାଘର ଫାଆଘର କୁଆଡେ ସବୁ ଯାଇଛ ନା ଯାଇନ।
ନାଇଁ କୁଆଡେ ବାହାଘରିଆ ଯାଇନି। କି ଆମର ଏବେ କୌଣସି ବାହାଘର ଅ ନାହିଁ। ହୁଁ କହିଲେ ଯିବ ଯେ ମୋର ଯୋଉମାନେ ବାହା ବାହା ହବାରେ ଥିଲେ ସବୁ ବାହା ହେଇ ଯାଇଚନ୍ତି। ଦୁଇ ହଜାର ପଚିଶି ରେ ତ ଛବିଶି ରେ ଆଉ କାହାର ବାହାଘର ନାହିଁ।
ହଁ ଆଉ ତମେ କଣ ଗଛ ଫଛ ସବୁ ଏଇ ଯୋଉ ଆମର ବର୍ଷା ଦିନ ଆଇଲା ଗଛ ବଛ ଲଗା ନା ଲଗାଉନି।
ହଁ ମୁଁ ବହୁତ ସାରା ଫୁଲ ଗଛ ଲଗାଏ।
ବର୍ଷା ବର୍ଷା ଲଗାଅ ଯୋଉ ଗଛ ବୁଛ ଲଗାଅ ନା ଫୁଲ ଗଛ ଭଲ ମନ୍ଦ ଗଛ।
ବହୁତ ଫୁଲ ଗଛ ଘରେ ଲଗାଏ ଆଉ ଘରୁ ଯେବେ ଏଇଠିକି ଆସିଲି ଅ ଅଙ୍ଗୁରୁ ଗଛ ଲଗେଇକି ଆସିଥିଲି। ତ ସେ ଅଙ୍ଗୁର ଗଛ ଟିକେ ଟିକେ ଟି
ହଁ ଅଙ୍ଗୁର ଗଛ ଦବ ଆମ ଜଣେ ଖାଇବ ମୋର ସାଙ୍ଗ।
ହଁ ନିହାତି ନିହା ନିହାତି ଦେବି।
ହଉ ଭଲ ଦେଲେ ଭଲ ଆଉ ଆଉ କଣ କିଛି ପଇସା ପତ୍ର ନେବେ?
ନେହିଁ ନେହିଁ କିଆ କ ପତ୍ର ଦେଖି ପସଲେବୋଇଥିଲେ ବିସ
କାହିଁକି ଆମ କତିରୁ ପଇସା ନେବେ ନାଁ ଆମ ପାଖରୁ ଅଳ୍ପ ବହୁତ ପଇସା ନେବେନି
ନାହିଁ ନାହିଁ ଜମା ନୁହେଁ
କାହିଁକି? ଆଉ ସବୁ କଣ କୁହ ତମକୁ ଦହି ଖାଇବାକୁ ଭଲ ଲାଗେ?
ମତେ କ୍ଷୀର ହଁ ଠୁ ଆରମ୍ଭ କରିକି କ୍ଷୀରରେ ପ୍ରସ୍ତୁ ହଉଥିଲା
ଦମ ମୁଁ ପ୍ରକାଶିତ କଲେଣି!
ଆମ ଏପଟେ ସୂର୍ଯ୍ୟଦେବତା ଶୋଇ ପଡିଚନ୍ତି।
କାଇଁ ତମେ ତ ଶୋଇପଡିଲ ସୂଯ୍ୟଦେବତା ଶୋଇପଡିବେ ଆଉ ଆଉ ଆଜି କଣ ଯୋଉ ମାମା ଖାଦ୍ୟ ପ୍ରସ୍ତୁତ କରିଥିଲେ?
କହିଲି ପରା ଭାତ, ଡାଲି, ପୋଟଳ ତରକାରୀ।
ଭାତ ଡାଲି ପୋଟଳ ତରକାରୀ ଆମକୁ ତ ଡାକିଲନି ଆମେ ଖାଇଥାନ୍ତୁ।
ଲା କାଙ୍କଡ ଭଜା ମୁଁ ସେଇଟା ଖାଏନି ତ ମୁଁ ଏତିକି ଖାଇଛି।
ଓ ହଉ ଯାହା ହଉ ବହୁତ ସୁନ୍ଦ ଯା ହଉ ତୁମର ସୁନ୍ଦର ଭୟସ ତମ ତ ଭୟସ ଶୁଣି ମୁଁ ବହୁତ ମୁଗ୍ଧ ହେଇଗଲି। ଆଉ ତମେ କଣ ନୂଆ କଥା ଆଉ କଣ କୁହନ୍ତୁ। ତମେ ଏତେ ହସନି ତମେ ହସିଲେ ମତେ ହସ ମାଡୁଚି। ହାଲୋ ଆଉ ତମକୁ କ୍ଷୀର ଭଲ ଲାଗେ ନା ଛେନା ଭଲ ଲାଗେ ନା
ମତେ ମତେ କ୍ଷୀର ଭଲ ଲାଗେ। ଆଉ କ୍ଷୀରରେ ପ୍ରସ୍ତୁତ ହୋଇଥିବା ପ୍ରତକ ପ୍ରତେକଟି ଜିନିଷ ମତେ ବହୁତ ପସନ୍ଦ।
ଆଉ--ଉ--ଆଉ ଆଉ ଆଉ ରାବିଡି
ମୁଁ ସବୁ ମୁଁ ସବୁ ହିଁ ଖାଏ।
ହଁ ଭଲ ଭଲ ସବୁ ଖାଅ ଆଉ କଣ ମିଠା ଜିନିଷ କଣ ଖାଅନି କହୁଥିଲ।
ଆରେ ମିଠା ଜିନିଷ ଖାଇନି ମାନେ। ଏଯୋଉ ମିଠା ରସଗୋଲା ହଉ ବୁନ୍ଦିଆ ହଉ ମାନେ ଗୋଲା ଜାମନ ଏଇଗୁଡା ମୁଁ ଖାଏନି।
ମିଠା ଦିନିସ କିଛି ବି ଖାଅନି?
ଖାଏନା, ଏମ୍ତିକି ସିମେଇ ହଉ ସୁଜି ଖିରି ଯୋଉଟା କହନ୍ତି ହ୍ୱାଇଟ୍ କ ଧଳା କଲର୍
ପେଟ ତ ପେଟ ପାଇଁ କଣ ଆଉ ଆମର ପେଟ ବାହାରିଚି ତା ପାଇଁ କଣ ସବୁ କରିବା ପାଇଁ ପଡିବ କହିଲ।
ଆପଣ ଆଉ ପ୍ରତିଦିନ ସକାଳୁ ଇ ଟିକେ ଆ ଉଁ ଚଲାବୁଲା କରନ୍ତୁ। ଉଁ ଯୋଗ କରନ୍ତୁ, ତ ଠିକ ହେଇଯିବ।
ଆଚ୍ଛା ଠିକ ଯୋଗ କଲେ ସବୁ ଭଲ ହେଇଯିବ?
ନିହାତି-ନିହାତି-ନିହାତି ଯୋଗ କଲେ ମନ ଶାନ୍ତି ରହିବ ଅଁ।
ଉଁ ଶରୀର ସୁସ୍ଥ ରହିବ ନିହାତି ବହୁତ୍ ପ୍ରକାରର ବହୁତ୍ ପ୍ରକାରର ଜିନିଷ ଆପଣ ଗୋଟିଏ ସପ୍ତାହ କରିକି ଦେଖନ୍ତୁ ଯୋଗ, ତାପରେ ଜାଣିପାରିବେ ଆପଣଙ୍କୁ କଣ ପରିବର୍ତ୍ତନ ଲାଗୁଚି।
ଅହ ଆଉ ତମ ଦେହପା ଠିକ ଠାକ ତ?
ହୁଁ ଦେହ ବହୁତ୍ ଭଲ ଅଛି।
ଆଉ ଆମ ଏଠି ଖରା ପକେଇଲାଣି ପୁରା ସୂର୍ଯ୍ୟ ପୁରା ତେଜ ପକେଇଲାଣି ଆମ ଯୋଉ ବର୍ଷା ଫର୍ଷା ହେଇଚି ପୁରା ଆମକୁ ଇଏ କଲାଣି ଆମକୁ ଆମେ ପଦାକୁ ଟିକେ ବାହାରିବୁ ଏଇନା ଯୋଉ ବର୍ଷା ସକାଳୁ ହେଇଚି ଯିବୁ-ଯିବୁ ଆମ ପୁରା ମାଦଳ ମାନେ କଣ ପୁରା ଘରେ ବସିକି ପୁରା ରିଜିଡ଼ି କରିଦେଇଥିଲା ଯୋଉ ଝିପ୍-ଝିପ୍ ବର୍ଷାରେ।
ଆଜ୍ଞା।
ଆଉ ଦେଖାଯାଉ କଣ ହଉଚି।
ଆଜ୍ଞା ଆମ ଏପଟେ ତ ବର୍ଷା ନାହିଁ, ଆମ ଉଁ
ବର୍ଷା ଆଉ ତମ ସେଇଠି କଣ ଫସଲ-ଫସଲ ଲାଗିଲାଣି?
ଆମ ସେ ଆମ ଏପଟେ ଏବେ ଧାନ।
ଆମ ଧାନ
ଧାନ ଆମ ଏପଟେ ଏବେ ଧାନ ଲାଗିବ।
ଧାନ ତମେ କେମ୍ ସାହାଯ୍ୟ କର?
ନା-ନା-ନା ଆମେ ମୁଁ ଛୋଟବେଳେ ଥରେ ଯାଇଥିଲି ଆ ଥରେ କି ଦି ଥର ଖଣ୍ଡେ ବିଲକୁ ଯାଇଚି ଛୋଟ ବେଳେ। ଏଁ ଦେଖିବା ପାଇଁ ଧାନ କଟା ହଉଥିବା ସମୟରେ କେବେ ଯାଇନି ନହେଲେ ଆମ ଘରେ ବି ଏଁ ସେମିତି କେହି ଚାଷ କରନ୍ତିନି ଆମର ବିଲ ଅଛି ହେଲେ ଲୋ କଙ୍କୁ ଦିଆ ହେଇଯାଏ। ସିଲ୍ କରିକି ଆଣିକି ଧାନ ଆଣିକି ଆମ ଘରେ ଦେଇଦିଅନ୍ତି।
ଆଚ୍ଛା, ବହୁତ୍ ଭଲ। ଆଉ ଆମ ଏକରେ ଯେତଳେ ଆମର ଯାଆନ୍ତି ମୋ ବାପା ଯେତଳେ ବିଲୁକୁ ଯାଆନ୍ତି ଧାନ ଆମର ପାଚେ ମତେ କହିବେ ଆସେ ମୋ ସାଙ୍ଗରେ ଟିକେ ସହଯୋଗ କର ଧାନ ଟିକେ କାଟିଦବା ବର୍ଷା ଆସିବ ମେଘ ହବ କଣ କେମିତି ଆଣିବା ମୁଁ ଯାଏ ମୁଁ ତ ଏତେ କଟା ବାଗ ଜାଣିନି। ତଥାପି ତାଙ୍କ ସାଙ୍ଗେରେ ଟିକେ ପାଳିଆ ଧରେ। କାଟେ କାଟି ମାନେ କାଟିବି ପୁର ଟିକେ ଅବାଗ ପଡିବ ବାପା କହିବେ କଣ ଏମ୍ତି କାଟୁଚୁ କାମଗୁରା ଥିଲେ ସିନା ଆଗୁକୁ ତୋର ଫସଲ-ଫସଲ କଣ କେମ୍ତି କରିବୁ ଧାନ ଫାନ କେମ୍ତି ବୁଣିବୁ କଣ କେମ୍ତି କରିବୁ ମୁଁ କହିଲି ହଁ ଯେ ଆସ୍ତେ ଆସ୍ତେ ହବ ହବ ନା କୋଉଁ ବର୍ଷ ହବ? ସବୁବେଳେ କହିବେ ତ କଉଁ ବର୍ଷ ହେବ ମୁ କହିଲି ଆସ୍ତେ ଆସ୍ତେ ହେବ ନା ଆଉ କଣ କରିବା। ଆଉ ମୁଁ କହିଲି ହଉ ଧୀରେ ଧୀରେ ହଉ ଦେଖାଯାଉ। ତମେ ମତେ ଏମିତି କହୁଥାଅ ମୁଁ ଏମିତି ଜୀବନ ସାରା ଶିଖୁଥାଏ ବୁଝିଲ। ଆଛା ଆଉ କଣ ସବୁ କୁହ କଲ୍ ଟା ତମ ତମ ତମେ ଲଗେଇଥିଲ କି?
ମୁଁ ଲଗେଇଥିଲି ଆଜ୍ଞା।
ଆଚ୍ଛା ବହୁତ ଆଉ ତମର ଲଗେଇଥିଲ କଥା ତ ବହୁତ୍ ଭଲ ମନ୍ଦ ହେଇସାରିଲାଣି ଆଉ କଣ କୁହ?
ହଳି ଧନ୍ୟବାଦ ଆପଣ ଙ୍କ ସହ କଥା ହେଇକି ବହୁତ ଭଲ୍ ଲାଗିଲା ମୁଁ ଆ
ହଉ ମତେ ବହୁତ୍ ଖୁସି ଲାଗିଲା ତମ୍ ସାଙ୍ଗେ କଥା ହେଇକରି। ଆଉ କେତେବେଳେ ଫାଙ୍କା ହେଲା ଆମକୁ କଲ୍ କରିବେ ମନେ ରଖିବେ ନା ଭୁଲି ଯିବେ। ହଉ ହଉ।